ହ୍ୟାଲୋ।
ଘୁରି ଘୁରି ଘୁରି ଘୁରି ଏବେ ହେଲା ଆକ୍ସସେପଟ୍।
ହୁଁ ମୁଁ ବା ସେଇ କହିଲିି ମୁଁ କ ପୁଣି ରେଜେଟ୍ ହେଇଯିବ ନା କଣ? ଆଉ କଣ କରୁଥିଲୁ କଣ?
ଉ ଏ ଖାଉଛି ପଖାଳ ଟିକେ ମିକଚର ଟିକେ।
ହୁଁ।
ହୁଁ ଆଉ ତୁ ରୋଷେଇ ସଇଲାଣି?
ନା ମ ଏ ଭାତ ମୁଁ ଟିକେ କଲି ତାକୁ ଗାଳି ଆଇଲି ଯାଉଛି ଟିକେ ଡା ଲି ଟିକେ ବସେଇବି।
ଉ ଡାଲି ବସେଇବୁ?
ଡାଲି ବସେଇ ଦେବି ଡାଲି ବସେଇକିରି ଇଏ କରିଦେବି ଅଣ୍ଡା ଆନିକି ସେ ଆମ୍ବଲେଟ୍ କରି ଦେବି ଆଉ।
ଉଁ ଆମ ପୁଅ ଟାକୁ କହିଲି ମୁଁ କହିଲି ଆ ଖାଇବୁ ନେହଲେ ଗାଧା କହିଲା ରହ ଟିକିଏ ମୁଁ ଦାଣ୍ଡରୁ ଆସେ।
ହୁଁ।
ହୁଁ ଅଣ୍ଡା ଲଙ୍କା ତୋଇ ଦେଇକି ପଳେଇଲା ଦାଣ୍ଡାଆଡେ ମୁଁ କହିଲି ଦାଣ୍ଡରେ କଣ କାମ କ ମୁହଁ ଯିବୁ ଦେଖିକି ଦେଇକ ଆସିବୁ ଟିକେ ନା ହଁ।
ଠ ଆଉ ଯୋଉ ରୋଷେଇ କଣ କଲୁ?
ହଁ ଆ ରୋଷେଇ ଡାଲି ଆଳୁ ସିଝେଇଛି। ତ କରିଚ ଯାଉଛି ଡାଲି ଫୁଟେଇବି ହେଇି ଗଲାଣି।
ହୁଁ।
ଏ ଅଣ୍ଡା ଆମଲେଟ୍ କରିବି।
ହୁଁ।
ଆଗୁରୁ ଟିକେ ଆଣିକି ଦେଇଥିଲେ ମୁଁ ଆଉ ଡାଲି କରି ନଥାନ୍ତି, ତରକାରୀ କରି ଦେଇଥାନ୍ତି।
ହୁଁ।
ମୁଁ ଡାଲି କଲିଣି ତାର ଆଣିକି ଦଉଛି। ଆଳୁ ଏକାଥରେ ପକେଇ ଦେଇଛି, କିନ୍ତୁ ସିଝେଇ ଦେଇଛି ମୁଁ ରାତିକି ରଖିବି ଅଣ୍ଡା ତରକାରୀ କରିବି।
ହୁଁ।
ଏବେ ମା ପୁଅ କେତେ ଗୋଟିଏ ଆଳୁ ଚକଡି ଦବୁ ଖାଇବୁ ଆଉ। ଅ ଆମ୍ବ ଅଛି ବି।
ନା ମୁଁ ପଖାଳ ଦିଟା ଥିଲା ଖାଇଦେଇଥିଲେ ମା ପ ହେଇଯାଇଥାନ୍ତା ଏଇ ଯୋଉ କହୁନି ଦିହ ହାତ ଘୋଳା ବିନ୍ଧା ହେଇକିରି ଇଏ ହେଲା। ମୁଁ ଆଉ ଆତ୍ମା ହେଲାନି, ମୁଁ କହିଲି ନା ତାହେଲା ମୁଁ ପଖାଳ ଖାଇବି ନାଇ ତ ଥାଉ। ଆଉ କଣ ଇଏ ଆଉ ଇଏ କଲିନି ହେଇ ଭାତ ମୁଠିଏ ବସେଇଲି।
ହ ଲୋ ଉଁ ଏଇ ଦି ତିନି ଦିନ ହେଲା। ଇଷ୍ଟବୁତ୍ତି କରିଚି ମୋର ତ ଅ ରାତି ଦିଟା ପ କାଲି ଭାଙ୍ଗିଚି ନିଦ
ହୁଁ।
ଦି ଟା ପଚାଶ ନା ତିନି ଟା ପଚାଶ କାଲି ତିନିଟା ପଚାଶ ରେ ଭାଙ୍ଗିଲା। ଉଠିକିରି ଏକା ଆସୁଛି, ଏକା ବସିକି ମୁହଁ ଫୁହଁ ଧୋଇ ଧୁଆ ହେଇକିରି। ଗୋଡ ହାତ ମୁ ମୁହଁ ଧୋଇ ଧୁଆ ହେଇକିରି ସବୁ ଫେର ବସିକି ଇଷ୍ଟଭୂତି କରୁଛି। କଏନ ଚାଳିିଶ ଟଙ୍କା ମତେ ଆଣିକି ଦେଇଛନ୍ତି ଦାଦା ଟିଟୁ ଦାଦା।
ହୁଁ।
କହିଲେ ନିଅ କରିବ ସେ ଆଣିକି ଦେଲାଠୁ, ସେଠୁ ମନ ଲାଗିଲା ମୋର କରିବାକୁ ଆଉ ସେଇ କଏ ସେଇ କଏନ ଦୁ ଦୁନିଆ ପଇସା ଖର୍ଚ୍ଚ ହଉଛି, କିନ୍ତୁ ସେତିକି କଏନ ସଂଗ୍ରହ ମୁଁ କରି ପାରୁନ
ହଁ ହଁ।
ବୁଝିଲୁ।
ହଁ।
ସିଏ ଦେଲା ଠୁ ସେଠୁ ମୋର ଇଷ୍ଟଭୂତି କଲି।
ତାପରେ ଲ ଲଲି ଦାଦାଙ୍କୁ କହିଦେଲି ମୁଁ କହିଲି ଦାଦା ମୁଁ ଆଜିଠୁ ଇଷ୍ଟଭୂତି କରୁଛି, ଦାଦା କହିଲେ ହଉ କର ଭଲ। ଭଲ କଥା ଭଲ ହବ ହୁଁ। ଆଉ ସତ୍‌ସଙ୍ଗ କଥା କହିଲି ଦାଦା କହିଲେ ତମେ ଇଷ୍ଟଭୂତି କର ଦେଖିବା ଏଇ ଜୁଲାଇ ବେଳୁକୁ ସତ୍‌ସଙ୍ଗ କରିବା।
ହୁଁ।
ଏ ପୁଅର ମାନସିକ ନଥିଲା।
ହଁ ହଁ।
କିଏ ତାର ପୂରଣ କରିବ ଆସିକି କେତେ ବର୍ଷ ହେଲାଣି, ମୋର କିଛି ପୂରଣ ହେଇନି।
ନା କରିଦବୁ ନା ତାର କିଛି କିଛି ଇଏ ପୂରଣ
ଯୋଗୀ ମୁକୁଳା ହବ ଆଉ ଏଟା ହୁଁ ହୁଁ। ଯୋଗୀ ମୁକୁଳା ଆଉ ଏଇଟା ଗୋଟେ କଣ ହୁଁ।
ଏଇ ଯୋଉ ହ୍ୟାଲୋ।
ହୁଁ।
ଆଉ ଇଏ ଯୋଉ କଣଲୋ କହୁଥିଲି। ମୁଁ ହେଇ ଡାଲି ଟିକେ ଇଏ କରେ ସକାଳେ ଡାଳିମ୍ବ କାଲି ପଇସା ଦେଇଥିଲି ଆଣି ଥିଲା ସେ ଡ୍ରାଇଭର ଡାଳିମ୍ବ ଫାଳିଏ ଖାଇଥିଲେ।
ହୁଁ।
ଆଉ
ଖାଇକିରି ଇଏ କରିଥିଲି ଦହିବରା ଥିଲା କୋଡିଏ ଟଙ୍କାର ତାକୁ ଆଣିକିରି ଖାଇଲି। ଆଉ ଖାଇଥିଲି ଆଜି ଆଉ ଚା ଫା ପିଇଲି ନାଇଁ। ଚା।
ମୋ ପାଖରେ
ଡାଲି ଟିକେ ବସେଇଦେଲି ହେ
ଅଁ ହ।
କଣ କହୁଥିଲି ବେ ହଁ ସେଇ ଇଷ୍ଟା କରୁଚି କରି ସାରିବା କରିକି ଶଙ୍ଖ ଫୁଙ୍ଖୁଚି। ତାପରେ ଯୋଉ ଭଜନ ଟା ମୋର ହଁ ଡାଉନଲୋଡ କରିଥିଲେ ସେଟା କାହିଁକି ଆସ ନାହିଁ ତ ସେଇଟା ଦେଖେଇନି ଟିକେ ମୁଁ ୟୁଟ୍ୟୁବୁ ରୁ ଗି ଇଏ ଯୋଉ ପ୍ରେୟର ଇଭିନିଂ ପ୍ରେୟର ହୋଉ ମଣିଙ୍ଗ ପ୍ରେୟାର ଟା ପୁଣି ୟୁଟ୍ୟୁବ ରୁ ସର୍ଚ୍ଚ ମାରିକି ପ୍ରେୟାର ପ୍ରେୟାର ଟା ଲଗେଇଦେଲି ବାଜିଲା ତାର
ଉଁ ହୁଁ। ଦେଖୁନ ବାର ବାର କରୁ ବିନତି ସେ ବିନୁ କରୁ ଉପକାର।
ହଁ ମୁଁ ଜାଣିଛି ସେଟା ମତେ କହନା, ଏଇ ଯୋଉ ଇଏ କା ଆଲୋ ଏଇ ଯୋଉ କଢେଇ ପିଠା କରୁ କେମିତି କରୁ?
କଢେଇରେ ଟିକେ ତେଲ ପକେଇକି ପିଠଉ ଓଜାଡିଦବୁ ତାକୁ ଟିକେ ଘୋଡେଇ ଦବୁ। ଆଉ ତାକୁ ଦେଖିକିରି ତାପରେ ଯୋଉ ନୋଉଟେଇବୁ ଉପୋର ଟିକେ ହେଇଗଲେ ନୋଉଟେଇଦବୁ।
କି ତେଲ କି ରିଫାଇନ ନା ନା ସୋରିଷ ତେଲ?
ରିଫାଇନ। ଫ୍ରୀଡମ୍ ହଉ ଫ୍ରୀଡମ୍ କୁ ରିଫାଇନ
ହୁଁ।
ଆବେ ଆମିଷ କୁଆଡେ ଖାଇଲେ କ୍ୟାନସର ହଉଛି?
ମଲା ହେରା ସମସ୍ତେ କୁହନ୍ତି। କରନ୍ତି ସେତ ଆଇଁଷ ତ ଇଏ କରେ ସେଟା ହଁ।
ତ ଖାଉଛନ୍ତି କିଏ ନ ଖାଉଛି ଉଚିତ ଖାଉନାହାନ୍ତି।
ହଁ।
ଆଉଁ।
ଆଉ ଯିବୁ ଏଠି କଟକ କୁ କୋଉ ଦିନ?
ଏଇ ଶୁକ୍ରବାର ଯିବି ପା। ହଁ, ଆଜି ବୁଧୁ ନା କାଲିି ଗୁରୁ ପଅରଦିନ। କାଲି ଆମ ଆମ ପୁଅ ଖାଲି ସ ଜାଣିଛି, ଆଉ ଥରେ ଯିମି ବୋଲି ମାମା କୋଉଦିନ କଟକ ଯିବୁ କି? କାଲି ସେମିତି! ମାମା କଟକ କୋଉ ଦିନଯିବୁ କି କାଳେ ମାମା କାଲି ଯିବ କି? ଆତ୍ ମୁଁ କଇଲି ଜିବିି-ଇ-ଇ-ହେଇ ଆ ଆଜି ମଙ୍ଗଳବାରେ କାଲି ରାତିରେ ମତେ ପଚାରୁଥାଏ ମୁଁ କହିଲି ଆଜି ମଙ୍ଗଳବାରେ କାଲି ବୁଧବାରେ ପରଦିନ ଗୁରୁବାରେ ତା ପରଦିନ ଯିବି। ମୁଁ କହିଲି ଦି ଦିନ ଛା-ଆ-ଆଡିକି ଯିବି। ଆଡୁ ଆଉ କିଛି କହିଲେ ନି। ସେ ନାନ୍ତି। ତା ମାମୁଁ ପଳେଇଥିଲା, ଜାଣିଲୁ। ହ୍ୟାଲୋ!
ହଁ କହ,
ତା ମାମୁଁ ସେନ ଅ ସେମିତି ପଳେଇଥିଲା। ହେଠୁ ସିଏ ତାର ଖାଉଥିଲା ଏଠି। କହିଲା ମାମା, ମାମୁଁ କେତେବେଳେ ଗଲା କି? ମୁଁ କହିଲି ତୁ ତ ଘରେ ରହୁନୁ ଦୁନିଆ ବୁଲୁଛୁ। ମାମୁଁ କେତେବେଳେ ଗଲା-ଆ ଦେଖିବୁ କେମିତି? ମାମୁଁ ସକାଳୁ ସକାଳୁ ଗଲା ନା। ମାମୁଁ ଖାଇଲେ ନାଇଁ? ମୁଁ କହିଲି ନା।
ମୁଁ କହିଲି, ଯାହା ହଉ ମାନେ ମାନେ ବୁଦ୍ଧି ହେଲାଣି ବହୁତ। ମାନେ ପଚାରିଲାଣି ସବୁ। ମିତାଲି ର ତା ଜଇଁର ସ ଗଲେ। ସେନା ହାଟୁ ପଚାରିଲା। ସିଏ ଏଠି ଶୋଇଥିଲା ତା ମାମୁଁ ର ତାର ଖଟପରେ ଶୋଇଛନ୍ତି ନିଘୋଡ଼ ନିଦରେ-ଏ। ମିତାଲି ତା ଜଇଁ ଆସିକିରି ଆ ମୋତେ ଜୁଆର ହେଲା ମିତାଲି! କହିଲା ଭାଉଜ ଯାଉ ଚୁ ଆଉ-ଉ ଏ ଯଉ ଦୁତୁଆ-ଆ-ଆ ନା। ଦିଟୁଆ ନାମ ନା ନା କଣ କହିଲା? କହିଲା ସେ ତ ଶୋଇଛନ୍ତି। ଶିବ ନା ଶିବ ନନା ନା, ମାମୁଁ କଣ ସେ ଡାକିିବ ଲୋ? ତାର, ଶିବୁଆ ଭାଇ ହଁ, ଶିବଭାଇ ନାଇଁ, ନାଇଁ ଶିବ ଭାଇ କ ଶିବ ଭାଇ ତ ଶୋଇଛନ୍ତି। ଆଡୁ ପଳେଇଲା। ଇଏ ତାରା ପଚାରୁଚି। କହୁଛି! ମାମା ଆଉ ମିତାଲି ଅପା, ଖୁସି ଗୁଗୁଲି ହେରଆ କେତେବେଳେ ଗଲେ କି? ମୁଁ ତ କଲେ ପାଚିଆ, ମୁଁ କହିଲି-ଇ ଏ ତମେ ଏଇଠି ଶୋଇଥିଲ, ମାମୁଁ ର ତୋର ଗଲେ।
ହଁ।
ହୁଁ ମାନେ ସିଏ ଦେଖି ନାହିଁ ନାଁ ଏ-ଏ -ଏଣିକି ମାନେ ପଚାରୁଛି, ଯୋଉ ଦିନିଷ ସେ ନ ଦେଖିଛି, ନ ଜାଣିଛି, ମାନେ ପଚାରୁଛି।
ହୁଁ।
ପଚାରିବ କେତଳେ ଆସିଲେ କି? ଉଁ ଉଁ ହୁ ଉଁହୁ ହୁ, ଖୁସି କେତେଳେ ଆସିଲା? ଗୁଗଲି କେ କେତେଳେ ଆସିଲା। ମାନେ ପଚାରିବ ପଚାରୁଛି ସମସ୍ତଙ୍କ କଥା।
ଅଣ୍ଡା ସେଆଡେ କେତେନାଖା?
ଅଟା ଖେଇ ଆଣିବେ। ମୋର-ଅ-ମ କଣ ମନ ଅ ଛି। ଅଟା ମଇ ପାଞ୍ଚ କିଲିଆ ଆଣ। ପାଞ୍ଚ କେଜିଆ ଆଣିଥିଲି। ମୁଁ ସବୁ ସଉଦା ଆଣୁଛି ହେଲେ, କୋଉଟା କେତେ ମତେ ପଚାରିବୁ? ମୁଁ
ପୁଅକୁ ପଠଉଛି। ହୁଁ ଅଟା ନୂଆଲୋ ଅ ଦାଆଃ।
ଅଣ୍ଡା ଟା ସାତ ଟଙ୍କା।
ମୋର ଆଉ ମନ ନଥିବ। ଚିଠା ଦେଖିଲା ବେଳେ ଦେଖମି ଏଇଟା ଏତିକି ନେଇଛି, ସେଇଟା ଏତିକି ନେଇଛି, ସଇିଲା। ଆଉ ତାପରେ ପରମୂହୂର୍ତ୍ତରେ ଆମର କିଛି ମନେ ନଥ
ହୁଁ ହୁଁ।
ଆଉ ଆଠ ତାରିଖ ରେ ଆମ ବାପାଙ୍କ ଶ୍ରାଦ୍ଧ। ମେସେଜ ଆସିଲା ନା, କିଏ କଲ କଲା?
ନା-ଆ ମ ମେସେଜ ଇଏ ହେଲା।
ହୁଁ ଆଠ ତାରିଖରେ ବାପାଙ୍କ ଶ୍ରାଦ୍ଧ।
ହୁଁ।
ଜୁଲାଇ ଆଠେ କେତେ ଘୁଞ୍ଚି ଗଲା କହିଲେ ଏଇ ଯୋଉ ମଳ ମାସ ଲାଗି। କି ଘଞ୍ଚି ଯାଇଚି।
ଓ ହୋ।
ନହେଲେ ଏଇ ମାସରେ ପଡି ନଥାନ୍ତା କି ଜୁନ୍ ମାସରେ।
ହୁଁ ହୁଁ।
ରଜ ପରେ ପରେ ପଡିଥାନ୍ତା କି ରଜ ପୂର୍ବରୁ ପଡି ଥାନ୍ତା ସେ ଯୋଉ
ଦେଖିଲାକୁ ବେଳକୁ ବାପା ମରିଚନ୍ତି ରଜରେ ପ୍ରଥମ ରଜ ଦିନ ନା କଣ।
ହଁ।
ନା
ହଁ ହଁ।
କିନ୍ତୁ ଦେଖିଲାବେଳକୁ ପଡୁଚି ମାନେ ତି ଥି ନକ୍ଷେତ୍ର ଅନୁସାରେ କୋଉ ଦିନ ଦେଖେ।
ଦେଖନି ମଣିଷ ଜୀବନ ଜନ୍ମ ହେଲା ଏଇଆ
ହୁଁ।
ମଣିଷ ଜନମ ହେଲା ଆଇ। ଚାଲିଗଲେ ମଣିଷ ସଇଲା ଆଉ କିଛି ନାହିଁ।
ହୁଁ।
ଏ ଚିରାଟା ନବୁ। ଏଇଟା